ହ୍ୟାଲୋ। ଡାଟା ଅନ କରିନଥିଲୁ କି?
କରିଥିଲି ମୋର ଟିକେ ଜଷ୍ଟ ଘୁରୁଚି ମୁ ତାର ଆସୁଚି।
ଆଉ ଖାଇସାରିଲୁଣି?
ହଁ ଏବେ ପିଠା ଖାଇଚି ଆଉ।
ଏବେ ଜଷ୍ଟ ପିଠା ଖାଇଲୁ।
ହଁ।
ଆଉ ତମ ଆଡେ ବର୍ଷା ହଉଛି ନା ହଉନି?
ଆମ ଆଡେ ତ ଜୋରରେ ବର୍ଷା ହୋଉଛି ତମ ଆଡେ ହଉଛି ନାଇଁ?
ଆମ ଆଡେ ବି ସେଇ ଜୋରରେ ବର୍ଷା ହଉଛି।
ଆଉ କଣ କରୁଛୁ?
କେତେ ସମୟରୁ ବର୍ଷା ହେଲାଣି?
ସକାଳୁ ବର୍ଷା ହଉଛି ଆମର। ମାନେ ରା ରାତିଠୁ ମାନେ ରାତି ମାନେ ସକାଳ ପାହୀଲାଠୁ ବର୍ଷା ହଉଛି ତ ଆଉ।
ସକାଳୁ ପାହୀଲା ପରେ ବର୍ଷା ଚାଲିଛି ଚାଲିଛି ଆଉ।
ହଁ ମାନେ ଛାଡୁନି ଟିକେ ବର୍ଷା ମାନେ ଗାଧେଇ ଯିବା ପାଇଁ ବି ଟିକେ ବର୍ଷା ଛାଡୁନି।
ଗାଧେଇବୁ ତ ପୁଣି ବର୍ଷାରେ ଭିଜିଲେ କଣ ହେଲା ହେ।
ସେ ମୁଣ୍ଡ ଟା ତିନ୍ତିଯିବ ନା ହେଥି ଯୋଗୁ।
ଓହୋ ମୁଣ୍ଡ ଟା
ନେହେଲେ ସେନ୍ତି ଆଉ ନହେଲେ ସେମିତିି ନହେଲେ ଆମେ ତ ବର୍ଷା ଗାଧେଇ ପଡିଥାନ୍ତୁ। ମୁଣ୍ଡ ତିନ୍ତିଯିବ ଫୁଣି ଆମେ ବର୍ଷାରେ ଗାଧେଇଲେ ଲାଭ କଣ? ସାବୁନ ଲଗେଇବ ସାବୁନ ତ ଛାଡିଯିବ। ଆଉ ଲାଭ କଣ ଗାଧେଇକି ତାହେଲେ? ତା ଅପେକ୍ଷା ତା ଅପେକ୍ଷା ବର୍ଷାରେ ତିନ୍ତି ଯିବ ସବୁଠୁ ବେଷ୍ଟ।
ଓ ଆଉ ତୁ କଣ କଣ ଆଜି ଖାଇଲୁ କଣ?
ମୁଁ ସକାଳୁ ଉଠିଲି ହେଲା ସକାଳୁ ଉଠିକି ତାପରେ ବ୍ରସ କଲି ତାପରେ ଯୋଉ ପିଠା ପୋଡା ହେଇଥିଲା ଆମର ତାରେ ପିଠା ପୋଡା ହେଇଥିଲା ମୁଁ ଛତୁ ଭାଜି ଦେଲି ତାପରେ ଆଳୁ ଭାଜି ଦେଲି ଆଳୁ ଭାଜି ସାରିଲା ପରେ ପିଠା ଆଣିକି ଖାଇଦେଲି ଆଉ।
ମାନେ ତୁ ତାହେଲେ ପିଠା ଖାଇଛୁ ଆଉ ଆଳୁ ଭଜାକି ପିଠା ଖାଇଛୁ ଆଉ।
ହଁ।
ଆଉ ତମ ଆଡେ ଯାତ୍ରା ଫାତ୍ରା କେମିତି କଣ ହୁଏ ସବୁ? ଯାତ୍ରା କେମିତି ହୁଏ ତମ ଆଡେ?
ଆମ ଆଡେ ଯାତ୍ରା, ଯାତ୍ରା ଆମ ଆଡେ ଦି ବ ର୍ଷ ମାନେ ଯାତ୍ରା ଆଉ ଭଲସେ ହଉନି।
କଣ ପାଇଁ?
କାହିଁକି ନା କହିବୁ ତାକୁ କହିବୁ ଯା କାହିଁକି ନା ଆମ ଗାଁରେ ମାନେ କଣ କଣ ହେଇଛି ଜାଣିନି। ଆମ ଗାଁରେ ଦିଇ ବର୍ଷ ବର୍ଷ ଯାତ୍ରା କରୁନାହାନ୍ତି।
ବାହାର ଆଡେ ଆସ୍
ଓ ଯାତ୍ରା କଲେ ଭଲ ନା ଆ ଆଉ ଦଶହରା ଫସରା ହଉଛି ନା ହଉନି?
ହଁ ଦଶହରା ହୋଉଛି ମାନେ ଦଶହରା ହେଲା ଟାଇମ ରେ ବର୍ଷା ହୋଉଛି। ଏତେ ଲୋକ କେହୀ ଯାଆନ୍ତିନି ଦସହରା ଦେଖି।
ତମ ପାଖ ସହରରେ ଦଶହରା ହୁଏ କି?
ହଁ କାମାଖ୍ୟରେ
ହଁ ହଁ ତୁ ଶୁଣୁ ଲୋକେସନ କହିଦେ ଏକାଥରେ କୋଉଠି ଅଛୁ ଏଇଟା ବି କହିଦେ?
ଏ ହଁରେ ହେଁ ସରି ସରି ସ
ଆଉ ତମ ଗାଁରେ ହୁଏନା ହୁଏନି?
ଆମ ଗାଁ ରେ ତୁ ମତେ ମୋତେ ଟିକେ ଆଗରୁ କହିବା କଥା ନା ଆଉ
ଜାତି ଧରିବୁନି କି ଗାଁ ନାଁ ଧରିବୁନି। ଆଉ କୋଉଠି ଅଛୁ ବି କହିବୁନି। କାହା ନାଁ ଧରିବୁନି ହେଲା। ହୋଉ। ଆଉ ତମ ଗାଁ ରେ ଯାତ୍ରା ହୁଏନା ହୁଏନି ଯୋଉ ଦଶହରା?
ହଁ ଦଶହରା ହୁଏ।
ଗାଁରେ ହେଲେ ବି ଦସହରା ହୁଏ?
ଏ ଗାଁରେ ନାଇଁ ବାହାରେ ଆଡେ ଦଶରା ହୁଏ।
ମୁଁ ଶୁଣିଛି ତମର ଆଉ ମୁଁ ଶୁଣିଛି ତମ ଯାତ୍ରା ପଡିଆରେ କାଳେ ଦଶରା ହୁଏ।
ଥରେ ହେଇଥିଲା ଲକଡାଉନ ବେଳକୁ ଥରେ ହେଇଥିଲା ଦଶରା।
ଦଶରା ହେଇଥିଲା। ଆଉ ଦଶରା ରେ ଭୋଜି ଫୋଜି ଦିଅନ୍ତି ନା ଦିଅନ୍ତିନି।
ଦଶରା ରେ ଦଶରା ରେ ଦିଅନ୍ତି ଭୋଜି ଦିଅନ୍ତି।
ଖାଇଯାଉ।
ହଁ ଯାଏ ଖାଏ।
କଣ କଣ ସବୁ ଦିଅନ୍ତି ଭୁଜି।
ରାଇସ ଦିଅନ୍ତି ଖଟା ଦିଅନ୍ତି ଡାଲି ଦିଅନ୍ତି ପାସ୍ ଦିଅନ୍ତି। ପାମ୍ପଡ ଦିଅନ୍ତି ସେତିକି।
ଆଉ ଦେଖିବା କହିଲୁ ତୋର ଫେବରାଇଟ୍ ଫଳ କଣ?
ଫଳ ମତେ ସବୁ ଫଳ ଭଲ ଲାଗେ ଆଉ ହେଲେ ଲିଚି ଟା ମତେ ଭଲ ଲାଗେନି।
ନା ନା ଯା ହେଲେ ପେ ହାଲୋ ହଁ।
ହଁ ସବୁଆଡେ ଫେ ହଁ ସବୁଆଡେ ଫେବରଟ ହଉଛି। ତ ସେଉ ସମସ୍ତଙ୍କର ଲାଗିଥିବ ହଁ ସେଉ।
ତୋର ସେଓ।
ହଁ।
ଆଉ ଆଉ ତେ ଫାଷ୍ଟ ଫୁଡ ବିଷୟରେ କୋଉଗୁରା ଭଲ ଲାଗେ?
ଫାସ ସବୁ କଣ କହିବି ମତେ ଅଧିକା। ମତେ ମୋମୋ ଭଲ ଲାଗେ ମୋମୋ ଭଲ ଲାଗେ।
ମୋମୋ ଭଲ ଲାଗେ।
ହୁଁ।
ରୋଲ ଆଉ ଚାଉମିନ ଭଲ ଲାଗେନି। ତତେ କହିବି ଖାଇଲେ ମତେ କହିବୁ ହେଲା ଶୁଣ ବେ। ହଉ ଶୁଣୁ ମୋ କଥା ଶୁଣୁ। ଦେଖେ ତତେ ଚାଉମିନ ଭଲ ଲାଗେ ନେ ମୋମୋ ଭଲ ଲାଗେ।
ମତେ ମୋମୋ ଭଲ ଲାଗେ।
ଆଉ ମୋମୋ ନା ରୋଲ।
ମୋମୋ ମତେ ରୋଲ ରା ଏତେ ଭଲ ଲାଗେନି।
ଆଉ ତାହେଲେ ମୋମୋ ନା ବିରିୟାନୀ ‌।
ବିରିୟାନୀ।
ହଁ ହଁ।
ବିରିୟାନୀ ଖାଇବାକୁ ଭଲ ଲାଗିଲେ ତା ଚିକେନ ରା ଖାଇବା ମତେ ଭଲ ଲାଗେନି ହଁ।
ଆରେ ତୋତେ କୋଉଟା ଭଲ ଖାଲି କହ ମୋମୋ ନା ବିରିୟାନୀ।
ବିରିୟାନୀ।
ବିରିୟାନୀ।
ହଁ।
ଆଉ ମୋମୋ ନା ଦହିବରା କଅନି।
ହଁ ଦହିବାର ଭଲ ଲାଗେ ନା ‌।
ମୋମୋ ଟା କୁ ଯୋଉ ବିରିୟାନୀ ନେ ଏ ଦହିବରା।
ମତେ ଦହିବରା ଭଲ ଲାଗେ। ହାଁ।
କହିଲୁ ଦହିବରା ତାହେଲେ ଫାଷ୍ଟ ରେ। ହ୍ୟାଲୋ ତୁ ମେସେଜ୍ କରି କରି ତୁ ମେସେଜ୍ କରି କରି କଥା ହଉଛି କି ଆଉ।
ନାହିଁ ହେଟା ଇଏ ପଚାରିଲା ମତେ ତ କିଏ କହିଲେ ମୁଁ ପଚାରିଦେଲି ଟିକେ ଆଉ।
ଓ ଆଉ ଯୋଉ ତାହେଲେ ଦହିବ ତାହେଲେ ତୋର ଦହିବରା ଫେବରାଇଟ ଆଉ।
ହେଲା ଆଉ।
ମୋର ବି ସେଇ ଦହିବରା ଫେବ୍ରାଇଟ ପା ଏଇ ହଁ
ଆଉ କଲେଜ ଯାଉଚୁ ନା ଯାଉନୁ
କଲେଜ ଗଲେ ଲାଭ କଣ କହିଲୁ ଟିଏ ଆଉ କଲେଜ ଗଲେ କିଛି ଲାଭ ନାହିଁ ସବୁ ଅଲାଭ
ଯାଉନ ତାହେଲେ ଆଉ ଜାଣିଛୁ ମୁଁ ପୁରା ପୁର ବଡ ଭୁଲ ଟେ କରିଦେଲି ଆନୁଗୁଲ କଥିଲି ବା ଆଜି ମୋର ଆଡମିସନ ଟା ହେଇପାରିଲାନି ଆରେ ମୁଁ ବି ଶୁଣିଛି ଭାଲୁକୁ ହଁ ବାଘ।
ହଁ।
ଆରେ ମୁଁ ଶୁଣିଛି ସେ କହୁଥିଲା ମୋବାଇଲ ଲେଖିଥିଲା କାଳେ ଯୋଉ ମାନେ ଯୋଉ କଲେଜରେ ଯୋଉ ଆଡମିସନ ଯୋଉ କରନ୍ତି ହେଲା।
ହଁ।
ତାେଲେ ପଇସାପଣ ଯୋଉ ଦେଇଛନ୍ତି ଆଡମିସନ କରିୁଛନ୍ତି ପଇସା ପତ୍ର ସବ ଫୋଇ ଦେଇବା।
ହଁ ପଇସା ଫେରଇ ଦେେବେ ମାଗଣା ରେ ଆଡମିସନ ହବ।
ହଁ ହଁ ଏବେ ଏବେ ସବୁ ଚାଲିଲାନି ସବୁ ଏମିତି
ଓ।
ଯାହା ମାନେ ଯୋଉ ଫରମ--ହଁ।
ହ୍ୟାଲୋ।
ହଁ ହଁ।
ମୁଁ ଖାଇନି ବର୍ତ୍ତମାନ ପାଇଁ ଆଉ ତିନି ମିନିଟ୍ କଥା ହେଲା ପରେ ଖାଇବି ତାପରେ କଥା ହବା ଆଉ।
ହଁ ହଁ। ଆଉ ତମ ଘର ଆଜି ସବୁ କଣ ଆଇଟମ କରୁଛନ୍ତି ବର୍ଷା ଆାଗରେ।
ଆମ ଘରେ କିଛି ଆଇଟମ ନାହିଁ ଆମର ଆଳୁ ପୋଡା ଖାଇବୁ।
ଆଳୁପୋଡା ହଁ ସେଇଟା ବି ଗୋଟେ ବେଷ୍ଟ ଖାଦ୍ୟ ହେ ଯେ ମେନ୍ ଖାଦ୍ୟ ଯେ ଆଳୁ ପୋଡାେଗାମ ପଡା ଟମାଟର ପୋଡା ସବୁ ମନ ନା ଆଉ।
ଆଉ ଯୋଉ ତୁ ସକାଳେ ମାନେ ସକାଳେ କଣ ଖାଉ ମାନେ ପଖାଳ ଖାଉ ନା ଗରମ ଖାଉ।
ସକାଳେ ତ ପଖାଳଟା ହଁ ଖାଆନ୍ତି ଦିନ ବେଳେ ଆଉ ଗରମ ଖାଆନ୍ତି।
ଶୁଣୁ ସକାଳ ପଖାଳ ଆଉ ଦି ପରେ।
ଦି ପରେ ମୁଁ ଦି ପରେ ଖାଇବା ଖାଇବୁନି ଏଇ ଚାରିଟା କିିଆ ଖାଉଛି।
ମାନେ ସକାଳ ଖାଉଛି ତାପରେ ନିଆଁ ମାରୁଛି ଚାରିଟା କକୁ।
ମାନେ ମୁଁ ସକାଳେ ମାନେ ଆଦେଇ ପାଦେଇ ଖାଉଛି ତାପରେ ମୋବାଇଲ ଦେଖିକି ଶୋଉଛି। ତାପରେ ଉଠିକି ଏବେ ଯେବେ ଶୋଇକି ଉଠୁଛି ତାପରେ ଚାଟାଳ ହେଇଯାଉଛି ନା ଚାଟାଟା ଖାଉଛି ଆଉ।
ଆଜ୍ଞା ତମ ଘରେ ଯଦି ସବୁ କାମ ଆମ ରୋଷେଇ ଫୋଷେଇ ତ ସବୁନୁ କିଛି କି।
କରୁଛି ଯେତିକି କରିବା ଦରକାର ସେତିକି କରୁଛି ହେଲେ ବେଶୀ କରୁନି ଆଉ।
ହ ତୁ କରୁଛୁ ତୁ ମୁଁ ତୁ ତ କେବେ ମୁଁ ଦେଖିନି କଲାବେଳେ। ତ ସେ ତ ଖାଲି କରୁଛି।
ଦେଖ ସେ ହଉଛି ସେି ସେ ପିଠା ପୋଡିଲା ତାପରେ ହଉଛି ଯା କଲା ମୁଁ ଛତୁ ଭାଜିଲି ସେ ଆଳୁ କାଟିଲା ତାପରେ ସେ ଆଳୁ କାଟି ଦେଇେଇକି ପଳେଇଲା। ମୁଁ ମୋର ଛତୁ ଭାଜି ଦେଇି ଗ ରଖିଥିଲି ଘରେ। ଆଳୁ ଭ ବାଜିଲେ ଆଳୁ ଭଜି ଆଣି ପିଠା ଖାଇଲେ ମୁଁ କଲି ନାାଇଁ ଏ କାମଟା ନା କଲି କି ନାଇଁ?
ଓହୋ ତାହେଲେ ଏମତି ତ ତାହେ ଖାଉଛ ଖାଲି ବସିକ ତାହେଲେ ଜଣା ପିଲଲା ଆଉ।
ଖାଉଛି କରୁଛି କା ରାତିରେ ମତେ କା ରାତିରେ ମୋ ବୁଉଳା ଦେଖିଲା ଆଉ ଖାଇବାସ।
ତୁ ସେ ଜନ୍ତୁାକୁ ରଖିବାକୁ ସେ ଦେବନିୋଧେ ଆଉ। ତମ ଘରେ ଯୋଉ ଜାନୁଆର ଟା ଅଛି ସେଇଟାକୁ କଣ ମାନେ ତାକୁ ରଖିବା ଦେମୁନି କି ଆଉ।
ଆରେ ସେ ଖାଉ ସେ ଯୋଉ ଖାଇ ଖାଇ ଯୋଉ ମୋଟା ହେଇଛି ଟିକେ ଟିକେ କହିଦେଇକି ସିନା ପ ତ ଆମର ନା ଆଉ।
ଆଉ ଟିକେ ବାଡେଇ ବୁଡାଇକି ତାକୁ ଟିକେ ଏକ୍ସରସାଇଜ କରା।
ସେ ଖାଇବାରେ ସିନା କଣ୍ଟ୍ରୋଲ କଲେ ସେ ପତଳା ହବ ହେଲା, ଖାଇବାଟା କଣ୍ଟ୍ରୋଲ କରିବ ଡେଲି ଚାଲିବ ପୁରା କଣ, ପୁରା ପତଳା ହେଇଯିବ।
ସେ ଖାଇବାରେ କଣ୍ଟ୍ରୋଲ କରୁନି ନା, ହେଇଥିପାଇଁ ଏନ୍ତି ହଉଚି।
ହଁ ଦେଖ ହେଲା ମାନେ ସେ ମାନେ କେ ସକାଳୁ ବର୍ଷା ହଉଛି ବୋଲି ସେ ଗାଧେଇନି ହେଲା। ସକାଳୁ ସାତଟାରୁ ଗାଧେଇବ, ଗାଧେଇକି ମାନେ ତାର କଣ ଚିନ୍ତା ତାର ଖାଇ ଗାଧେଇ ଗାଧେଇଲି ଆଗ ମାନେ ଖାଇବ ହେଲା, ଖାଇ ସାଇଲା ପରେ ତାପରେ ଖାଇସାରିଲା ପରେ ତାପରେ ସୁଆ ସୋଇ କରିବ, ତାର ସେ ସବୁ ସରି ସାରିଲା ପରେ ପୁଣି ଆଣିବ ଭାତ ପୁରା ଗରମ ଭାତ ଆଣିବ, ଟିଭି ଦେଖି ଦେଖି ଖାଇବ। ଖାଇବ, ତାପରେ ସରିବ ଆଇବ ଶୋଇବ ମୋବାଇଲ ଦେଖିବ ଟିକେ ଶୋଇବ। ପୁଣି ଶୋଇକି ଉଠି ପୁଣି ଖାଇବ। ତାର ଖା ତାର ଦିନକୁ ଚାରି ଟାଇମ୍ ଖାଇବା, ମୋ ତିନି ଟାଇମ୍। ହେଇଯାଉଛି ମୁଁ ଟିକେ ଦେଖିବା ହବେ ଟିକେ ହଁ।
ଓ ତାହେଲେ ଏମିତି ତାହେଲେ ସିଷ୍ଟମ ତାହେଲେ କରିଛି ତମେ ଆଉ।
ଆଉ।
ସେ ତିନି ଟାଇମ୍ ଖାଉଛି, ତୁ ଚାରି ଟାଇମ୍ ଖାଉଛୁ ନା କଣ?
ନାଁ ସେ ଚାରି ଟାଇମ୍ ଖାଉଛି, ମୁଁ ତିନି ଟାଇମ୍ ଖାଉଛି। ସେ ଦିନକୁ ସେ ଦିନ ବେଳେ ଦି ଥର ଖାଏ। ତିନି ଥର ଖାଉଚି ଦିନ ବେଳେ ହେଲା, ରାତିରେ ଥରେ।
ଦଶ ମିନିଟ୍ ହେଇଯାଇଛି, ଟାଇମ୍ ସମାପ୍ତ ହେଇଯାଇଛି। ତେଣୁକରି ମୁଁ କଲ୍ ଟିକୁ ଏଠାରେ ସମାପ୍ତ କରୁଛି ଆଉ। ଖାଇସାଇଲା ପରେ ହଁ ହଉ।
ହଉ।